ହ୍ୟାଲୋ।
ମୋ କଥା ଠିକ ସେ ଶୁଭା ଯାଉଛି।
ଶୁଣା ଯାଉଛି।
ଆଉ କଣ କରୁଛୁ କରୁଚ।
କିଛି ନାହିଁ ଏମିତିକି ଟାଇମ୍ ପାସ୍ ଆଉ ଆଉ ତମେ।
ନାଇଁ କିଛି ନାଇଁ।
ଆଚ୍ଛା। ହୁଁ ନା ଖାଇନି ଆଉ କିଛି ସମୟ ପରେ ଖାଇବାକୁ ଯିବି। ଆଉ ଆଜି କଣ ଡିିନର ରେ ହେଇଛି ତମର?
ଦିନରେ ସେଇ ରୋଷେଇ କରିକି ଯାହା ଖାଇଥିଲୁ ଏବେ ଆଉ। କରିନୁ ତା କରିବୁ ରୋଷେଇ ଆଉ।
ଓହୋ ନିଜେ କରିଥିଲ?
ହଁ ନିଜେ କରିଥିଲୁ।
କଣ ଚିକେନ ନା କଣ?
ନା ନା ପୋଟଳ। ପୋଟଳ ଆଳୁ ତରକାରୀ।
ଓହୋ ଆଉ ଭଲ ଅଛ?
ହ୍ୟାଲୋ ହଁ ହଁ ଭଲ ଅଛି।
ମୁଁ ଖାଇଥିଲି ସକାଳେ ଖାଇଥିଲି ଆମ୍ବ ଭାତ ଆଉ ଭେଣ୍ଡିଆଳୁ ଭଜା। ଏମିତି ହିଁ ଏଇ ସବୁ ସାଧା ସିଧା।
ଭଲ ଖାଇବା ଖାଇଛ ତାହେଲେ ଆଉ।
ଭଲ କୋଉଠି ସାଧା ସିଧା ଟା ଭଲ ଖାଇବା।
ହଁ।
ଆଉ ଆପଣ ଆମ କଥା ମନେ ପକାଉଛନ୍ତି ନା ନାଇଁ କାଇଁ କେବେ ତ କିଛି କଲ ଫଲ୍ କରିନାହାନ୍ତି।
ମନେ ପକଉଛି ମନେ ପକଉଛି ଆପଣଙ୍କୁ ଭୁଲି ଯାଇପାରିବି କି ମୁଁ ମନେ ପ କଉଚି ନା।
କାଇଁ କଲ ତ କେବେ କରିବାର ନାଇଁ ଖାଲି କହିଦେଲେ ହେଲା।
ନା ନା ମନେ ପକଉଛି ନା। ଏଥର ଯିବିବା ଗୋଲେ ଦେଖା କରିବା।
ହୁଁ ଠିକ୍ ଅଛି ଜଲ୍ଦି ଆସନ୍ତୁ।
ହଁ ଆସିଲେ କୁଆଡେ ବୁଲେଇ ନବ କହୁନ?
ହେ ଯିବା ଏଠି ପାର୍କ ଫାର୍କ ମୋ ଯିବା ବୁଲିକି ଆଇିବା।
ସେଇଠି ପାର୍କ ବି ଅଛି ନା।
କେବେ ଦେଖିନାହାନ୍ତି କି କନ୍ଧମାଳ ଜିଲ୍ଲା ଟାକୁ?
ନା ଦେଖିନି ବୋଲି ପଚାରୁଛୁ ବା।
ଆଚ୍ଛା ହଉ ଆସନ୍ତୁ ଆମେ ବିଲେଇ ବିଲେଇ ଦେଖେଇଦେବା କଣ କଣ ଅଛି କଣ କଣ ନାହିଁ।
ପାର୍କ ଭଲ ଅବସ୍ଥାରେ ଅଛି।
ହଁ ମତୋ ଘୁହ ପଡିଆଠୁ ଭଲରେ ଅଛି।
ଜାହା ହଉ। କଣ କଣ ବୁଲିବା ଜାଗା ଅଛି କି?
ଆମର ଏଇଠି ବହୁତୁ ସାରା ଦର୍ଶନୀୟ ସ୍ଥାନ ମନ୍ଦିର ପାର୍କ ବହୁତୁ ସାରା ମଲ ଅଛି।
କି କି ମନ୍ଦିର ଅଛି?
ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ପାର୍ବତୀ ମନ୍ଦିର ହନୁମାନ ମନ୍ଦିର ଅ ବରାଲ ଦେବୀ ମନ୍ଦିର ଆହୁରି ବି ବହୁତୁ ସାରା ଅଛି।
ପାର୍ବତୀ ମନ୍ଦିର ଟା କୋଉଠି ଅଛି?
ଆମ ଘରର ଜଷ୍ଟ କିଛି ବାଟ ଦୂରରେ। ଆପଣ ଆସିଲେ ଆମେ ସିଓର ବୁଲିବାକୁ ନବୁ।
ଧନ୍ୟବାଦ ଧନ୍ୟବାଦ ମାକୁବୁଲେଇନବାରୁ।
ହୁୁଁ ଆଉ କଣ କରୁଥିଲେ?
ଏଇ କିଛି ନାହିଁ ଥିଲି ଆଉ।
ଉ ହୁଁ।
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସବୁ ଭଲ କୁଆଡେ ବୁଲାବୁଲି ପାଇଁ କୁଆଡେ କିଛି ଯାଇନାହାନ୍ତି କି? କାଲି ସଣ୍ଡେ ଥିଲା
ବର୍ଷା ହଉଚି ବର୍ଷା ହଉଚି।
ଓହୋ। କେତେ ଜୋରେ ବର୍ଷା ହଉଚି?
ବହୁତୁ ଜୋର ସେ ବର୍ଷା ହେଉଚି।
ହୁଁ ହୁଁ ଛତା ଧରିକି ବି ଯାଇହବନି?
ଯାଇ ହେବ ହେଲେ ବର୍ଷାରେ ଭଲ ଲାଗେନି ମତେ ବୁଲିବାକୁ ସେଇଥିପାଇଁ।
ବର୍ଷାରେ ମାନେ ବୁଲିବାଟା ହିଁ ବହୁ ମଜା। ଜାଣିନାହାନ୍ତି ଆପଣ। ବର୍ଷାରେ କେବେ ବାହାରକୁ ବାହାରିକି ବୁଲିବେ ଦେଖିବେ ମଜା ଲାଗିବ।
ହଉ ଗଲେ ଆପଣଙ୍କ ସହିତ ବର୍ଷାରେ ବୁଲିବି ଆଉ।
ଠିକି ଅଛି।
ଜଣେ ବୁଲିବାକୁ ଭଲ ଲାଗୁନି ଆପଣ ଆସନ୍ତୁ।
ଠିକି ଅଛି ବୁଲିବା ଆଉ। ତାହେଲେ କେବେ ଆସୁଚନ୍ତି ନାଇଁ ଆପଣ ଆସିବେ ନା କେବେ ଆସିବେ? ଜ ଜି ବହୁତୁ ଜଲ୍ଦି ମତଲବ କେବେ?
ବହୁତୁ ଜଲଦି ମ ଆଉ ଚାରି ପାଞ୍ଚ ଦିନ ମଧ୍ୟରେ।
ଆଚ୍ଛା। ହହଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ସବୁ ଭଲ ଅଛନ୍ତି।
ଆଚ୍ଛା
ହୁଁ
ଆଉ କଣ ଦେହ ପା ଖବର ଠିକ ଅଛଛନ୍ତି ତ ପୁରା
ସବୁ ସବୁ ଠିକ୍ ଅଛି
ହୁଁ ହୁଁ କିଛି ମେଡିକଲ ପ୍ରୋବ୍ଲେମ ଇସୁ ବଗେରା ନାହିଁ ତ
ନା ନା ସେମିତି କିଛି ନାହିଁ।
ଆୋ ମାନେ ମସ୍ତିକଟା ମସ୍ତି ଆରି ମସ୍ତିଷ୍କ ଟା ଠିକ କାମ କରୁଛି ତ?
ମସ୍ତିଷ୍କ। କୁ ମୋର ଗୋଡର ନଖ ଯାଇ ସବୁ ଠିକ ଅଛି ଆଉ ସବୁ ଠିକ କାମ କରୁଛି।
ଆଚ୍ଛା ମୁଁ ଶୁଣିଥିଲି ତ ଝିଅ ମାନଙ୍କର ପ୍ରାୟ ଘୁଟନ ମେ ବ୍ରେନ ହତା ହେ ଇସଲିଏ ପୁଛଲିଆ।
ଠିକ ଅଛି ଠିକ ଅଛି ଆପଣ ଠିକ ଅଛନ୍ତି ତ?
ପୁରା ଫିଟ ଏଣ୍ଡ ଫାଇନ୍।
କାଲି ଆସିିଲେ ବୁଲିବାକୁ ଯିବା ଆଉ।
ଠିକ ଅଛି କୁଆଡେ ଯିବା? ବାହାରକୁ କୁଆଡେ ନା କନ୍ଧମାଳ ଭିତରେ ହିଁ ବୁଲିବା ଆପଣ ପସନ୍ଦ କରିବେ।
ଆପଣ କୁଆଡେ ବୁଲେଇ ନେଇ ପାରିବେ କି କନ୍ଧମାଳ ବାହାରକୁ ନା କନ୍ଧମାଳ ଭିତରେ।
ହୁଁ ମୁଁ ତ ପ୍ରିଫର କରିବି କନ୍ଧମାଳ ବାହାରକୁ ଯାଇକି ବୁଲିବା ପାଇଁ।
ତାହେଲେ ଆସ ବୁଲି ଯିବା।
ଠିକ ଅଛି କୁଆଡେ ନେବେ ପୁରୀ ନା କଣାର୍କ? ନା ସମୁଦ୍ରକୂଳ।
ପୁରୀ କୋଣାର୍କ ତ ସମସ୍ତେ ଯାଉଛନ୍ତି ଆମେ ନୂଆ ଜାଗା ଯିବ ନା ବୁଲି।
କଉଠି?
ବାଇଜାକ।
ୱାଇଜାକ୍ ଆଚ୍ଛା ଠିକ ଅଛି। ବହୁତ ସାରା ସପିଙ୍ଗ ବି କରିବାକୁ ପଡ଼ିବ ଯିବାକୁ ହେଲେ। ଯିବାଆଗରୁ।
ଯିବା ପାଇଁ ଆଗରୁ କିଛି ସାମାନ କିଣିବାକୁ ପଡ଼ିବ। କି ନାଇଁ ସେଇଟା ତ ମୁଁ ଜାଣିନି କିନ୍ତୁ। ଆର୍ଥିକ ସଚ୍ଛଳତା ରହିବାର ଅଛି।
ହୁଁ ଗର୍ଲସ ମାନେ ତ ଯିବା ଆଗରୁ ବି କିଣିବେ ଗଲା ପରେ ବି କିଣିବେ। ଗଲର୍ସ ଗର୍ଲସ ମାନେ ମନି ପ୍ରୋବ୍ଲେମ ଯେତେ ଥିଲେ ବି ପ୍ରିଟନ୍ କରିବେ। ସବୁ ଠିକ୍ ଅଛି।
ସବୁ ଅଛି ସବୁ ଠିକ ଅଛି। ନା କଣ କହୁଛନ୍ତି ଆଉ?
ହୁଁ।
ଯିବା ତାହେଲେ ଆଉ ପ୍ରଥମେ ଆପଣ ମତେ କନ୍ଧମାଳ ବୁଲାନ୍ତୁ। ତାପରେ ଆମେ ଓଡିଶା ବାହାରକୁ ଯିବା ର।
ଠିକ ଅଛି ଆମ ଘର ପାଖରେ ହିଁ ଗୋଟେ ଅତି ସୁନ୍ଦର ଅ କଣ ଅ ନଦୀଟିଏ ବହିଛି ପୋଖରୀଟିଏ ଅଛି। ଆପଣ ଆସିଲେ ଆମେ ପ୍ରଥମେ ସେଇଠିକୁ ମୁଁ ଦେଖେଇବି।
ଆତ ଆପଣ ଗୋଟେ ଗାଁର ଦୃଶ୍ୟ ଯୋଉ ବର୍ଣ୍ଣନା କର କରନ୍ତିନି ସେମିତି ବର୍ଣ୍ଣନା କରିଦେଲେ।
ଠିକ୍ ଅଛି ଆପଣ ଆସନ୍ତୁ ସେଇ ଗାଁର ରୋଷେଇଟାକୁ ନିଜେ ଉପଭୋଗ କରିଦେବେ?
ଧନ୍ୟବାଦ୍ ଧନ୍ୟବାଦ୍।
ହୁଁ ହୁଁ।
ଆଉ ନିଦ ଲାଗୁନି ଶୋଇବେନି?
ହଁ ଆଉ କିଛି ସମୟ ଗଲା ପରେ ଶୋଇବି।
ଉଁ ହୁଁ।
ହଁ।
ଉଁ। ଆଉ ଏବେ କଣ ରୋଷେଇ କରୁଚନ୍ତି ନା କଣ?
ନା ନା କରିନୁତା କରିବୁ ଆଉ
କଣ ଏତେ ଲେଟ୍ ହେଲାଣି କେତେବେଳେ ପୁଣି କରିବେ?
ଆଉ ଟିକେ ହେଲେ କରିବୁ ଖାଇବୁ ଆଉ।
କଣ ରୁଟି ନାଭାତ?
ହଁ ହଁ ରୁଟି।
ଉଁ ହୁଁ। ରୁଟି ସହିତ ଆଉ କଣ?
ରୁଟି ସହିତ ଭଜା।
ଉଁ ହୁଁ କିଭଜା?
ଏଇଟାତ କରିଲା ପରେ ଜଣାପଡ଼ିବ।
ଭାବି ନାହାନ୍ତି ଏବେ ସିନା କିଛି।
ନାଁପା।
ଆଉ ଟିକେ ଗଲେ ଖାଇବେ ଏମିତି କେମିତି କିଛି ଭାବି ନାହାନ୍ତି?
ଭାବିନେ ଆଉ ନହଲେ ଦେଖିବା ଆଉ କଣ ଖାଇକି ଶୋଇପଡ଼ିବା।
କଣ ରୁଟିନା ପାଉରୁଟି?
ପାଉରୁଟି ପାଉରୁଟିକି ଚା।
ଓଁ ହଁ। ଗଲା ଆଉ ବଢ଼ିଆ ଅପସନ୍ ବାଛିିଛନ୍ତି ଭୋକ ଲାଗିବନି ଅଧ ରାତିରେ?
ହଁ ବା। କିଛିନ ରଖିଲେ ଆଉ ଭୋକରେ ରହିବାକୁ ପଡ଼ିବନା ସେଥିପାଇଁ
ମେଗି ଫେଗି ଟିକେ ରଖୁଥାନ୍ତୁ। ମ୍ୟାଗି ଫେଗି ଟିକେ ରଖୁଥାନ୍ତେ ବନେଇକି ଖାଇ ପାରିବେ ଅଧା ରାତିରେ
ହଉ ତାହେଲେ ମୁଁ ରହିଲି ମୁଁ ପଛରେ କଥା ହଉଚି ଆପଣଙ୍କ ସହ ଆଉ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ରହିଲି।
ହଉ ଠିକ୍ ଅଛି।